ହୁଁ।
ହାଲୋ।
ଶ୍ରୀ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଜ୍ଞା ଜୟ ଜଗନ୍ନାଥ‌ ଆଜି ଦେବସ୍ନାନ ପୂର୍ଣ୍ଣିମା। ଜୟ ଜଗନ୍ନାଥ ଆଜ୍ଞା।
ହଁ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ। ଆପଣ ହଉଛି ଯୋଉ ଯାଇଥିଲେ ଦେବସ୍ଥାନ ପୂର୍ଣ୍ଣିମା ଦେଖିବାକୁ। ଆପଣ ନୀତିକାନ୍ତି ପୁରା ପ୍ରଥମରୁ ଶେଷ ଯାଏଁ ଦେଖିଛନ୍ତି।
ହଁ ମୁଁ ତଥାପି। ଏଁ ନୀତିକାନ୍ତି ତାଙ୍କର ଆରମ୍ଭ ହେଲା ଆରମ୍ଭ ହେଇଗଲା ପରେ ଯାଇଥିଲି। ତଥାପ ମୁଁ ଦୁଇ ଘଣ୍ଟା ଖଣ୍ଡେ ହବ ନୀତିକାନ୍ତି ଦେଖିଲି। ଆଉ ଶହେ ଆଠେ ଗରା। ଯୋଉ ରଖିଥିଲେ ସେମାନେ ସ୍ନାନ କଲେ ତିନି ଠାକୁ କୁରଙ୍କୁ ତାକୁ ବି ଦେଖୁଥିଲି। ମୁଁ ହେଠି ଆଜ୍ଞା ଠାକୁରଙ୍କ ଟିକେ ଯୋଉ। ଘଣ୍ଟ ଝାଞ୍ଜ ସବୁ ବଜା ହଉଥିଲା ମୁଁ ବି ସେଠି ବଜଉଥିଲି। ଆଉ ସେଇଠି ରହିକି ଆମେ ସବୁ ଦେଖୁଥିଲୁ। ଠାକୁରଙ୍କ ନୀତିକାନ୍ତି ବହୁତ ଭଲରେ ଚାଲିଥିଲା ପୂଜା ପାଠ। ସେଠି ତ ପୁରା ମାନେ ଗୋଟେ ଏତେ ସୁଗନ୍ଧିତ। ଆ ମାନେ ପରିବେଶ ହେଇ ଯାଇଥିଲା। ସେଠି ଧୂପ ଦୀପ ସବୁ ଚାଲିଥିଲା। ପୂଜା ପାଠ ମନ୍ତ୍ର ଜପ ଚାଲିଥିଲା। ଆଉ ଠାକୁରଙ୍କୁ ସ୍ନାନ। କରେଇଲେ ଗୋଟେ ପରେ ଗୋଟେ ଗରା ପାଣି ନେଇକି ଠାକୁରଙ୍କ ଉପରେ ସବୁ ଢାଳୁଥିଲେ। ଢାଳିକି ତାପରେ ଠାକୁରଙ୍କୁ ନୂତନ ବସ୍ତ୍ର ସବୁ ପିନ୍ଧେଇଲେ। ତାପରେ ମନ୍ଦିର ତରଫରୁ ଯାହା ହେଇଥିଲା ସବୁ ପିନ୍ଧେଇଲେ। ତାପରେ ଭକ୍ତ ମାନେ ସବୁ ଦେ ଠାକୁରଙ୍କୁ ପିନ୍ଧେଇବା ପାଇଁ ସବୁ ଲୁଗା ପଟା‌ ତାକୁ ସବୁ ପିନ୍ଧେଇଲେ ହଁ। ଏମିତି ହେଇକି ତାଙ୍କର ଶଇଲା ତାପରେ ପୁଣି ଠାକୁରଙ୍କର। ମଧ୍ୟାହ୍ନରେ ଯୋଉ ଆଳତି ହୁଏ ସେ ଆଳତି କାର୍ଯ୍ୟକ୍ରମ ଚାଲିଥିଲା। ସେଇ ଆଳତି କାର୍ଯ୍ୟ କ୍ରମ ସାଇଲା ସଇଲା ପ ରେ ତା ପରେ ତାପରେ ତାଙ୍କର ଭୋଜି ଭାତ କରିଥିଲେ। ଆମେ ସବୁ ଖାଇବାକୁ ଗଲୁ ଖାଇକି ଘରକୁ ଆସିଲୁ।
ଆଚ୍ଛା ଯୋଉ ନୀତିକାନ୍ତି ପାଇଁ ପୁରୀରୁ କୋଉ ନନା ଆସିଥିଲେ ମାନେ ଜଗନ୍ନାଥ। ନାଥ ମନ୍ଦିରରୁ କିଏ ଜଣେ ଆସିଥିଲେ।
ହଁ ତାଙ୍କର ନୀତିକାନ୍ତି କରିବା ପାଇଁ ସ୍ଵତନ୍ତ୍ର ଜଣେ। ଏଠିକାର ପୂଜକ ତ ରହିବେ। ଆଉ ପୁରୀରୁ ଜଣେ ସେମିତି ଆସନ୍ତି ଜଣେ ପଣ୍ଡା। ଆସି ସିଏ ତାଙ୍କର କାହିଁ ନା ଏଇ ଇଏ ଛୋଟିଆ ପୂଜା ନୁହଁ ଇଏ ସାଧାରଣ। ପୂଜା ନୁହଁ ଏ ବିଗ୍ରହଙ୍କର ପୂଜା। ତେଣୁ ସେ ନନା ଆସି ଏଠି ସବୁ ପୂଜାପୂଜି କରୁଥିଲେ। ତାଙ୍କ ସହିତ ଏ ମନ୍ଦିରର ନନା ଅନ୍ୟ। ମାନେ ପାଞ୍ଚ ଛଅ ଜଣ ନନା ଏଠି ଉପସ୍ଥିତ ଥିଲେ ହେଁ।
ଆଚ୍ଛା ଆଚ୍ଛା ମୁଁ ତାହେଲେ ବୁଝିଲି। ମାନେ ପୁରୀ ମାନେ ଶ୍ରୀମନ୍ଦିରର ଜଣେ ପଣ୍ଡା ଆସିଲେ। ଯାଇଁକି ଏଇ ସବୁ ଅଲଗା ଛୋଟ ଛୋଟ ଛୋଟ ବଡ ମନ୍ଦିର ଯୋଉ ଅଛି ଜଗାର। ସେଠି ସବୁ ହବ ନା।
ତାଙ୍କର ଠାକୁରଙ୍କର ଯୋଉ ନୀତିକାନ୍ତି ଅଛି। ସବୁ ଧର ସ୍ନାନ ପୂର୍ଣ୍ଣିମା ହେଲା ରଥଯାତ୍ରା ହେଲା କି ଯାହା ତାଙ୍କର ପ୍ରଭୁଙ୍କର ସବୁ ଅଛି ଓଷା। ପର୍ବ ତେଣୁ ସେଗୁଡା ସବୁ ତାଙ୍କର ନୀତିକାନ୍ତି ଅଲଗା ଥାଏ। ତେଣୁ ସେଗୁଡା କ ଯୋଉମାନେ ସବୁ ପୁରୁଣା ନନା ପଣ୍ଡା ଅଛନ୍ତି। ସେମାନେ ସେ ବିଷୟରେ ଜାଣିଚନ୍ତି। ଜଗନ୍ନାଥଙ୍କୁ କୋଉ ପୂଜାରେ କେମିତି କରାଯାଏ କଣ କରାଯାଏ। ତେଣୁ ଏଇ ମନ୍ଦିରରେ ଯୋଉ ପୂଜକ ଅଛନ୍ତି। ସବୁ ତ ସିଏ ଜାଣିନଥିବେ ତାଙ୍କଠୁ ଆହୁରି ଭଲ ଜାଣିଥିବେ ଯୋଉମାନେ ପୁରିରେ ସବୁ ନି ତି କାନ୍ତି କରୁଚନ୍ତି। ସେମାନଙ୍କୁ ସବୁ ମାଲୁମ। କୋଉ ପର୍ବ କୋଉ ଓଷା ତାଙ୍କର କେମିତି ପାଳନ କରାଯାଏ। ସେଥିପାଇଁ ସେଠି କାଳେ ଭୁଲ ଭଟକା ହେଇଯିବ। ତେଣୁ ସେଥିପାଇଁ ସେମାନେ ପୁରିରୁ ପଣ୍ଡାକୁ ଡାକିଥାନ୍ତି ଜଣକୁ। ସେ ଆସି ତାଙ୍କର ଏଇଠି ପୂଜା ପାଠ ଭଲ ମନ୍ଦ ନୀତିକାନ୍ତି କରନ୍ତି।
ଆଚ୍ଛା ଆଚ୍ଛା ଆଉ ଆଜି କେତେ ଲୋକ ସବୁ ବସ୍ତ୍ର ଦୋଉଥିଲେ। ଶାଢୀ ଦଉଥିଲେ ନା ସେମାନେ ଯୋଉ ପିନ୍ଧନ୍ତି ପାଟ ବସ୍ତ୍ର ମାନେ ଯୋଉମାନେ ବ୍ରାହ୍ମଣମାନଙ୍କ ଭଳିଆ ଯୋଉ ପିନ୍ଧନ୍ତି। ଯୋଡ ଟାଇପ୍ ଯୋଡ ତ ନୁହଁ ସେଇଭଳିଆ ଯୋଉଟା ଆ ସବୁ ପିନ୍ଧିକି ବସନ୍ତି ପୂଜାରେ ସେଇଭଳିଆ ବସ୍ତ୍ର ଦୋଉଥିଲେ ନା ଶାଢ଼ୀ ଦେଉଥିଲେ?
ହଁ ସୁଭଦ୍ରାଙ୍କ ପାଇଁ ଶାଢୀ ଦୋଉଥିଲେ। ଆଉ ଜଗନ୍ନାଥ, ବଳଭଦ୍ର ପାଇଁ ପାଠ ବସ୍ତ୍ର ଦୋଉଥିଲେ। ସମସ୍ତଙ୍କ ପାଇଁ ପାଠ ବସ୍ତ୍ର ଆସୁଥିଲା। ସୁଭଦ୍ରାଙ୍କ ପାଇଁ ମଧ୍ୟ ପା-ପାଠ ବସ୍ତ୍ର ଆସୁଥିଲା। ଜଗନ୍ନାଥ ବଳଭ୍ରଦ ପାଇଁ ପାଠବସ୍ତ୍ର ଆସିଥିଲା। ସ ସେ ସବୁ ପାଠ ବସ୍ତ୍ର ପୂଜା କରାହେଇ ନୂତନ ବସ୍ତ୍ର ପରିଧାନ କରିବେ ତ। ତେଣୁ ତାକୁ ପୂଜା କରାଯାଇ। ଆଁ ମାର୍ଜନା କରାଯାଇ ଠାକୁରଙ୍କୁ ପୂଜା କରା ମାନେ ଲୁଗା ପିନ୍ଧା ଯାଏ। ତେଣୁ ଯୋଉ ଭକ୍ତମାନେ ସବୁ ଦେଇଥିଲେ ସେରା ଠାକୁରଙ୍କ ଉପରେ ସବୁ ପଡିଥିଲା।
ଆଚ୍ଛା ଆଚ୍ଛା ମାନେ ଯୋଉମାନେ ବି ଦାନ ଦୋଉଥିଲେ। ସେମାନଙ୍କର ମାନେ ଜଣଙ୍କର ଯେ ଯାହାଙ୍କର ମନ୍ଦିର ସିଏ ହେଁ ତାଙ୍କରଟା ପିନ୍ଧେଇବେ ଆଉ ସମ ତାଙ୍କର ଏମିତି ଛୁଏଁଇକି ରଖିଦେବେ ଏଇୟା ତ।
ହଁ ଠାକୁରଙ୍କ ଉପରେ ରଖନ୍ତି ତାଙ୍କ ମ-ମ-ମସ୍ତିଷ୍କ ଉପରେ ଠାକୁରଙ୍କ ମୁଣ୍ଡ ଉପରେ ସେଇଟା ଥୁଅନ୍ତି ଆଉ।
ଓ ହଁ। ଆଉ ଆଜି ତ ସ୍ନାନ ପୂର୍ଣ୍ଣିମାରେ ଆପଣଙ୍କର ସେଠି ଭାତ, ଡାଲମା, ଖଟା ଖିରି ହେଇଥିଲା। ଆଉ କେବେ ଖାଇବାକୁ ପୁଣି ହବ ମାନେ ରଥଯାତ୍ରା, ବାହୁଡା, ସୁନାବେଶ ଏଥିରେ ହବ?
ଉଁ ନାଁ ଆଜ୍ଞା ଏଠି ଏ ମନ୍ଦିରରେ ତାଙ୍କର ରଥଯାତ୍ରା କରୁନାହାନ୍ତି। ରଥଯାତ୍ରା ଏଠି ଟୋଟାଲି କରନ୍ତିନି। ଖାଲି ତାଙ୍କର ପୂଜା ପାଠ ଯାହା ହୁଏ ସେଟା କରନ୍ତି। ଆଉ ଅନ୍ୟ ଏକ ଦିନ ତ ଏଠି ଠା କୁରଙ୍କର ଭୋଜିଭାତ ହୁଏ। ଲୋକମାନେ ବି ଖାଆନ୍ତି। ହଁ।
ଆଚ୍ଛା ଆଚ୍ଛା ତାହେଲେ ଏଠି ରଥଯାତ୍ରା କରନ୍ତିୁନି। ଏଠି ବୋଧେ ମାଉସୀ ମାଙ୍କ ମନ୍ଦିର ନାହିଁ ସେଇଥିପାଇଁ ବୋଧେ ଏଠି ରଥଯାତ୍ରା ହୁଏନି ନା କଣ?
ଛୋଟ ଜାଗା ମାନେ ମାନେ ମାଉ ଗୋଟେ ଗୁଣ୍ଡିଚା ମନ୍ଦିର ରହିବା ଦରକାର। ଗୁଣ୍ଡିଚା ମନ୍ଦିର ରହିଲେ ରଥ ଟଣା ହେଇକି ହେଠିକି ଯିବ ପୁଣି ଆସିବେ। ତମ ଏଠି ଟିକେ ଜାଗା ସଟେଯ ସେଥିପାଇଁ କାଇଁ କରନ୍ତିନି କୋଉ ବର୍ଷ ତ ହେଇନି। କାରଣ ମୁଁ ଏଠି ଚାଳିଶ ବର୍ଷ ହେଲା ରହିଲିଣି ଆଜ୍ଞା। କେବେ ଦେଖିନି ଏଠି ରଥ ହବାର ତା ପୂର୍ବରୁ ମନ୍ଦିର ଅଛି। ତେଣୁ ତାଙ୍କର କରନ୍ତିନି ତ ଆଉ।
ଆଚ୍ଛା ଆଚ୍ଛା। ବୋଧେ ଆସ୍ତେ ଆସ୍ତେ ହଉଛି ଯୋଉ ଛୋଟ ବଟ ଜାଗା ଅଛି ତାଙ୍କର ସେଇଠି ସେଇଠି ସବୁ ମାନେ ଆସ୍ତେ ଆସ୍ତେ କରେଇବେ ଆଉ କଣ ଟିକେ ସମୟ ଲାଗିବ ଆଉ। ପଇସାବିତ ଦରକାର ନା ସେଥିପାଇଁ ଖାଲିରେ କଣ ହେଇଯିବ କି କିଏ ଦଣ ମାନେ ଦାନ ଦେଲେ କି ବହୁ ଜଣ ଲୋକ ସାହାଯ୍ୟ କଲେ ଯାଇକି ହିଁ ହେଇପାରିବ ନା କଣ?
ହଁ ଏଇଟା ତ କୋଉ ଛୋଟିଆ ଇ ନୁହଁ ପଇସା ପତ୍ର ଖର୍ଚ୍ଚ ହବ। ସେଥିପାଇଁ ମନ୍ଦିର ଅନୁଷ୍ଠାନ କିଛି ଖର୍ଚ୍ଚ କରିପାରେ ଭକ୍ତ ମାନ କିଛି କରିପାରନ୍ତି। ତେଣୁ ଲୋକମାନେ ଲୋକମାନେ ଭକ୍ତ ମାନ ବି ଦିଅନ୍ତି ପ୍ଲସ କେତେ ପ୍ରତେକ ଇଏ ଥାନ୍ତି ଯେ ଏଇ କର୍ମ ପାଇଁ ମୁଁ ଏଇଟା ଦେବି ଏଇଟା ମୁଁ ଏଟା ଦେବି ତେଣୁ ଲୋକମାନେ ସବୁ ଚାନ୍ଦା ଫାଧା ବି ଦିଅନ୍ତି ଠାକୁରଙ୍କର ଏଇ କର୍ମ ପାଇଁ ମୁଁ ଏକୁ ଦେବି କି ତାକୁ ଦେବି। କି ଜଗନ୍ନାଥ ବଳବଭଦ୍ର ସୁଗଦା ପାଇଁ ଯୋଉ ଲୁଗା ପିନ୍ଧିବେ ମୁଁ ସେ ଲୁଗା ଦେବି। କିଏ କଇବେ ପୂଜା ବାବଦରେ ଦଶ ହଜାର କୋଡିଏ ହଜାର ପଚାଶ ହଜାର ଯାହା ଖର୍ଚ୍ଚ ହବ ମୁଁ ଦେବି ଏମିତି ସବୁ ଭକ୍ ଅଛନ୍ତି ଦିଅନ୍ତି ମଧ୍ୟ।
ହଁ ହଁ ମାନେ ଯେମିତି ଧର ମାନେ ଭୋଜି ଗ ଗଟେ କରୁଛ ଯେମିତି ଭାତ ଡାଲମା ଖଟା କ୍ଷୀରି କେହି ଜଣେ ଭକ୍ତ କହିବ କ୍ଷୀରିରେ ଯାହା ପଇସା ଲାଗିବ ମୁଁ ଦେବି କି ଜିନିଷ ଲାଗିବ ମୁଁ ଦେବି ଭାତ ଯେତିକି ମାନେ ଚାଉଳ ଯେତିକି ଅନ୍ନ ପାଇଁ ଯୋଉ ଲାଗିବ ସେ ଏତିକି ମୁଁ ଦେବି ପୁଣି କିଏ କହିବ ଡାଲମାରେ ଯାହା ଡାଲି କିମ୍ବା ପରିବା ପତ୍ର ଏମିତି ତ ଦେବେ ନା କାହିଁକି ନା ଏତେ ଲୋକଙ୍କ ପାଇଁ ସବୁ ଯାକ ଦବା ଜଣଙ୍କ ପ୍ରତି ସବୁବେଳେ ସମ୍ଭବପର ନୁହଁ କାହିଁକିନା ସମସ୍ତେ ବି ମିଳିମିଶିକି ହାତ ବଢେଇଲେ ହବ ନହେଲେ ସମସ୍ତେ ଜଣ କୁ ମାନେ ଜଣଙ୍କ ଉପରେ ଏଇଟା ପଡିଗଲେ ଭାରଟା ମାନେ ସିଏ କେତେ ଲୋକଙ୍କୁ ବି ଦେଇପାରିବେ ଏମିତି ଚାରି ହାତ ମିଶିଗଲେ ସିଏ ସେଇଠି ଦଶ ହଜାର କି ପନ୍ଦର ହଜାର ଲୋକଙ୍କୁ ଖାଇବା ଆରାମସ ଦେଇପାରିବ ମୁଁ ଠିକ କହିଲି ନା?
ଦେଖନ୍ତୁ ଏଠି ମନ୍ଦିର କେବେ କାହାକୁ ମାଗନ୍ତି ନାହିଁ। କୌଣସି ଭକ୍ତଙ୍କ ମନ୍ଦିରକୁ ମାଗନ୍ତିନି ଭକ୍ତଙ୍କୁ ଯେ ତମେ ଦିଅ ଏଇଟା ହବ। ଭକ୍ତମାନେ ଆପେ ଆପେ ଦିଅନ୍ତି ସେ ପ୍ରଭୁଙ୍କ ଲୀଳା। ସେ ଭକ୍ତଙ୍କ କଣ୍ଠରେ ବିଜେ କରିବେ ଆ ଭକ୍ତ ବି ତାଙ୍କ ନିଜର ଭଲ ହବା ପାଇଁ କି ନିଜର ଅବସ୍ଥା ଭଲ ସ୍ୱଚ୍ଛଳ ହବା ପାଇଁ ଭକ୍ତମାନ ମଧ୍ୟ ଯାଇକି ଠାକୁରଙ୍କୁ ସେଠି ଦିଅନ୍ତି ନିଜେ ତେଣୁ ଏଠି କେହି କାହାକୁ ମାଗନ୍ତିନି ଭକ୍ତମାନେ ଆପେ ଆପେ ଦିଅନ୍ତି ଏଇଆ।
ହଁ ଏଇଟା ତ ଠିକ କଥା ଭ ମାନେ ଭଗବାନ ଅ ମାନେ ତା ପାଖରେ ଦୀପଟା ଲାଗିବ ତା ପାଖରେ ବସ୍ତ୍ରଟା ଲାଗିବ ଭଗବାନ ହିଁ ସେ ଭକ୍ତଙ୍କ ଦ୍ଵାରା ତାଙ୍କୁ ନେଇ ଆସିବ ଯେମିତିକି ମନ୍ଦିର ଉପରେ କି ଜଣଙ୍କ ଉପରେ ସେ ସବୁ ଭାର ନ ପଡୁ। ଆଜି ବି ଆପଣ ଯେଉଁ କହୁଛନ୍ତି ତାଙ୍କର ପିନ୍ଧା ବସ୍ତ୍ର ଦେଖି ମାନେ କିଛି ଜଣ ମିଶିକି ହିଁ ଦେଇଥିବ ଯେମିତି କିି ଠାକୁର ଭଲ ବସ୍ତ୍ର ପିନ୍ଧିବେ ଟିକେ ଅଧିକ ପଇସା ବାଲା ବସ୍ତ୍ର ପିନ୍ଧିବେ ଯେମିତି ସୁନ୍ଦର ଦେଖାଯିବେ କାହିଁକିନା ବର୍ଷକୁ ଥରେ ହିଁ ମାନେ ତିନିଶହ ପଅଷଠି ଦିନରେ ଥରେ ହିଁ ପଡୁଛି ସ୍ନାନ ପୂର୍ଣ୍ଣିମା ତାଙ୍କ ଜନ୍ମଦିନ ତାଙ୍କର ଯାତ୍ରା ମାନେ ସବୁଠାରୁ ବଡ ଯାତ୍ରା। ଆଉ ଆପଣ ଟି ଭିରେ ପୁରୀରେ ସ୍ନାନ ପୂର୍ଣ୍ଣିମା ଦେଖିଲେଣି କି ନାହିଁ।
ନା ମୁଁ ଆଜ୍ଞା ଦେଖିନି ସେ ଆମ ଟି ଭିଟା ଖରାପ ହେଇଯାଇଛି। ତେଣୁ ମୁଁ ଦେଖିନି ମୋବାଇଲରେ ଦେଖିବା କଥା ମୁଁ ଏପଯ୍ୟନ୍ତ ଦେଖିନି କାରଣ ଭୋଜି ଖାଇକି ଆମେ ଏବେ ଏଇ ଆଶ୍ରମରୁୁ ଆଇଲୁ ତ। ତେଣୁ ଉଁ ମୁଁ ସମୟ ପାଇନି ଭାବୁଛି କେତଳେ ଟେ ଦେଖିବି। କାହିଁନା ପ୍ରଭୁଙ୍କର ସେଠି ଚାଲିଥିବ ବର୍ତ୍ତମାନ ନୀତିକାନ୍ତି ପ୍ରଭୁଙ୍କର କାରଣ ପୁରୀ ତ ଯିବା ଜ ମାନେ ସହଜ କିନ୍ତୁ ଅଳ୍ପ ବାଟ। କିନ୍ତୁ ବହୁତ୍ ସାରା ଲୋକ ହେଇଥିବା ଜଗନ୍ନାଥ ଆମକୁ ଡାକିଲେନି ତେଣୁ ଆମେ ଯାଇପାରିଲୁ ଆଉ ଆମର ଭା ଗ୍ଅ ନାହିଁ ତେଣୁ ଏଇ ମନ୍ଦିରରେ ଆମର ଦିବାର ଥିଲା ଦେଖିବାର ଥିଲା ଆମେ ଦେଖିଲୁ ଆଉ ଭୋଜି ଖାଇଲୁ ଆଇଲୁ
ହଁ ଆଜି ତ ମୁଁ ଯେତେବେଳେ ଟିଭିରେ ଦେଖୁଥିଲି ଜଗନ୍ନାଥଙ୍କ ସ୍ନାନ ପୂନ୍ଅ ମାନେ ତାଙ୍କର ଏଇଟା ଦୁଇ ହଜାର ଛବିଶ ର ପ୍ରଥମ ବାହାର ଦର୍ଶନ ତ ମାନେ ଏତେ ମାନେ ଆଜି ସ୍ନାନ ପୂର୍ଣ୍ଣିମାରେ ପ୍ରଥମେ ଜଗା ମାନେ ତାଙ୍କର ସେ ଯୋଉ ଜଗମୋହନରୁୁ ବାହାରିକି ବିଗ୍ରହ ତିନି ଜଣ ବସିଥିବେ ନା ସ୍ନାନ ମଣ୍ଡପରେ ତ ବାହାରେ ଛିଡା ହେଇକି ହଜାର ହଜାର ଲ ଲକ୍ଷେ ଲକ୍ଷେ କୋଟି କୋଟି ଲୋକ ତାଙ୍କୁ ସେମିତି ଦେଖିପାରିବେ କି ଆଉ ଲାଇନ ହେଇକି ଭି ତରକୁ ଯିବା ଦରକାର ପଡିବନି ତ ଆଜି ଏତେ ଲୋକ ଏତେ ଗହଳି ଏତେ ଲୋକ୍ ମେ ଆପଣ ବିଶ୍ଵାସ କରିପାରିବେନି ଆପଣ ଯେତେବେଳେ ଫାଙ୍କା ହେବେ ଆପଣଙ୍କ ଝିଅ ପୁଅକୁ କହିବେ ଟିକେ ମୋବାଇଲ୍ ଆପଣଙ୍କୁ ଦେଖେଇଦେବେ। ତାହେଲେ ହିଁ ଆପଣ ବୁଝିପାରିବେ ମୁଁ କଣ କହୁଥିଲି କେତେ ଲୋକ। ଜଗାର ସବୁ ଲୀଳା ଆଉ ଲୋକ ହେବେନି କଣ ପାଇଁ ହଉ ତାହେଲେ ମୁଁ ଏପ ରଖୁଛି। ଆପଣ ସନ୍ଧ୍ୟାବେେଳେ କଣ ସବୁ ଦେଖିଲେ? ଆପଣଙ୍କ ମନ୍ଦିରରେକଣ ସବୁ ହେଲା ମୁଁ ଆପଣଙ୍କୁ ଆଉ ଥରେ କଲ୍ କଲେ ଆପଣ ମତେ କହିଦେବେ।
ଜୟ ଜଗନ୍ନାଥ।